। ହାଲୋ।
ହଁ ହାଲୋ।
ହଁ କଣ ଶୁଭୁନି କି?
କଣ କରୁଛୁ? ହଁ କଣ କରୁଛ?
ହଁ ଘର ଟିକେ ଖରୁକୁ ଥିଲି।
ଆଚ୍ଛା ତମେ ତାହେଲେ ଡେଲି ଖରୁକୁଛ ଆଉ।
ହଁ ପା ସବୁବେଳେ ଗୋଟେ କାମ ଦେଇ ଦେଇଛନ୍ତି ଆଉ।
ଭଲ କଥା ମୁଁ ବି ଖରିକି କି ଆସିଲି ଯେ। ଏ ଟିକେ ଚାଲୁଛି ଆଉ।
ଘର ଏତେ କୋତରା ହେଇକି ପଡ଼ିଛି, ବହୁତ ସମୟ ନଉଛି ଖରିକି ବା ପାଇଁ।
ହଁ ଏଇ ଶନିବାର, ରବିବାର ଦିଟା ବାର ଯେ କାମ କରାହେବ ଘରର ସଫା।
ହଁ ପରା ଏଠି ଲୁଗା ପଟା ସେଠି
ହଁ, ଆଉ ଘର ଲୋକ ସବୁ କଣ କରୁଛନ୍ତି? ହାଲୋ। ହାଲୋ। ହାଲୋ, ଘର ଲୋକ ସବୁ କଣ କରୁଛନ୍ତି?
ହଁ ହେଇପା ମୋ ବୋଉ ମୋ ପାଖରେ ଅଛି। ସେ ମତେ ମତେ ଟିକେ ସାହାଯ୍ୟ କରୁଛି ଘର ଖରିକିଆରେ, ଆଉ ବାପା ହେଇ ବାହାରୁ କୁ ଏବେ ଟିକେ ଗଲେ ବୋଧେ କୁଆଡେ କାମରେ। ଆଜି ପାଗଟା ବଢିଆ ହେଇଛି ନା?
ହଁ ରେ ମସ୍ତ ଅଛି ଆଜି। ଆଜି ପାଗ ବଢ଼ିଆ ଅଛି।
ବୁଲିଆକୁ ଇଚ୍ଛା ହଉଛି ହେଲେ, ପାଖରେ ସମୟର ଅଭାବ।
ଆମେ ସବୁ ଏହି ବାହାରକୁ ପଳେଇ ଆସିଛୁ। ଆମେ ସବୁ ଏଇ ବାହାରୁ ପଳେଇ ଆସୁ ଛୁ, ମୁଁ ଆମ ଘର ପାଖ ପିଲା ଚାରି ପାଞ୍ଚ ଜଣ ଆସିଛୁ। ଚାଲୁଛୁ ଆଉ। ଚାଲି ବୁଲି ।
ହଁ ଏଇ ଚାରିଟା ବେଳେ ଟିକେ ସାଙ୍ଗମାନଙ୍କ ସହିତ ବୁଲିବାକୁ ଭଲ ଲାଗେନା?
ବୁଲିବାର ମଜା ହିଁ ଅଲଗା। ଦେଖ ଏବେ ଖରା ଛୁଟି ଅଛି ଗାଁ ରେ ଅଛି ତାର ମଜା ହିଁ କିଛି ଅଲଗା। ତମେ ତ ବୁଝି ପାରୁଥିବ ତମେ ବି ଏବେ ଗାଁ ରେ ଅଛ।
ହଁ ଏଠି ଏଠି ତ ଗାଁ ରେ ତ ସମସ୍ତେ ଚାରିଟା ବେଳେ ସବୁ ବାହାରେ ବସ ସମସ୍ତେ ସବୁ ସ୍ତ୍ରୀଲୋକ ହଉ ଛୁଆ ପିଲା ହଉ ସବୁ ଆସିକି ବାହାରେ ଛିଡ଼ା ହେଇକି ସବୁ କଥାବାର୍ତ୍ତା ହଉଥିବେ, ବୁଲୁଥିବେ।
ହଁ, ଗାଁ ର ମାହୋଲ ହିଁ କିଛି ଅଲଗା ଆଉ।
ସହରରେ କାହିଁ ଏ ଖୁସି?
କଣ?
ଏଇ ସହରରେ କାହିଁ ଏଇ ଖୁସି?
କିଛି ନାହିଁ। । ହଁ ହଁ, କିଛି ମିଳିବନି ଏ ସବୁ ବାହାରେ। ଆଉ ତମେ ବାହାରକୁ କେବେ ଯାଉଛ?
ହଁ ମୁଁ ଯାଇଥିଲି ସକାଳୁ ମୁଁ ଯାଇଥିଲି। ଆସିଲି ବୋଧେ ହେଇଗଲା ତିନିଟା ପାଖାପାଖି। ବାହାରେ ଆଜି ଖାଇ ଦେଇକି ଆସିଥିଲି।
ହଁ ନାଁ ବାହାରେ ଏତେ ଖାଇବା କଥା ନୁହେଁ ଦେହ ଖରାପ୍ ହବ।
କଣ କରିବା ଆଜି ପରିସ୍ଥିତିଟା ସେଆ ଥିଲା ବାହାରେ ଖାଇଆକୁ ପଡ଼ିଲା।
ହେଲେ ହଁ ବୁଝିଲି ଥରେ ଅଧେ ଚଳିବ। ଘରୁ ଖାଇବା ନେଇକି ଯିବା ବରଂ ଖାଇବ ଏବେ ଦେହ ବହୁତ୍ ଖରାପ୍ ହଉଚି ବାହାରେ। ବାହାର ଖାଇବା ଖାଇଲେ। ଆଉ ଚାଲୁନ ହାଲୋ ଚାଲୁନ ଆମେ କୁଆଡ଼େ ବୁଲିବାକୁ ଯିବା?
ହଁ ଘରେ ବସି ବସି ଭାରି ଚିଡ଼ା ଲାଗିଲାଣି।
ଚାଲ ଆମେ ଯିବା ମୁଜି ଆମେ ଚାରି ପାଞ୍ଚ ଜଣ। ଆରେ ନା ନା ମାନେ ବୁଲି ଗୋ ଟେ ବୁଲି ଗୋଟେ ବାହାର ଜାଗାକୁ ଯିବା ପାଇଁ ନାଁ କଣ କହୁଚ?
ହଁ ଯୋଉଠି ଟିକେ ଥଣ୍ଡା ଲାଗୁଥିବ ଗଛ ପ ପ ପାହାଡ଼ ଟିକେ ଥିବ।
ସାଙ୍ଗସାଥି ବୁଲିକି ମଜା ମସ୍ତି କରିକି ଆସିବା ଆଉ।
ହଉ ଚାଲ। ଗୋଟେ ଭୋଜିଟେ କରି
କେବେ ହଁ ସବୁ ଯିବା ବୁଲିବା ଭୋଜି
ହଁ ଭୋଜି କରିବା ହଁ।
ହଁ। କେବେ ଯିବା ଏଇ ଶୁଣ ସପ୍ତାହ ଭିତରେ ଯିବା। ହେଲାକି ତମେ ମୁଁ
ଯାଇକି ସେଠି କଣ କରିବ ସବୁ?
ଯିବା ଗୋଟେ ଗାଡ଼ି ଠିକ୍ କରିବା।
ହଁ ସେଗାଡ଼ି ବାଲା ପୁଣି କେତେ ଟଙ୍କା ନବ?
ନାଁ ଆମେ ଆମର କିଛି ପଇସା ତୋଳେଇବା ଆମ ଭିତରେ ଆମ ସାଙ୍ଗ ମାନଙ୍କ ଭିତରେ। ଗୋଟେ ଗାଡ଼ି ଠିକ୍ କରିବା ଗାଡ଼ିଟା ତମେ ଠିକ୍ କରିବନା କେମିତି କରିବ।
ହଁ ମୋର ଚିହ୍ନା ଜଣା ଅଛନ୍ତି ତମୁଁ କରିଦେବି। ଟି ସମୟ ନବ ଆଉ। ହଁ ମତେ ଟିକେ ସମୟ ଲାଗିବ ଚାରି ପାଞ୍ଚ ଦିନି ଲାଗିବ ଟିକେ ସମୟ। ତବହୁତ୍ କମ୍ ପଇସାରେବି ଠିକ୍ କରିବାକୁ ପଡ଼ିବ ନା।
ହଁ ହଁ ବୁଝିଲି। ହଁ ବୁଝିଲି ଭଲ ସେଇଟା ଆଗେ ଠିକ୍ କରିକି ଯିବା। ଆଚ୍ଛା ଖାଇବାବି ଜିନିଷ ନେଇକି ଯିବା ସ୍ନାକ୍ ବଗେରା ହେଲାକି ମଜା ଲାଗିବ।
ହଁ ହଁ କାରଣ ବାହାରେବି ଟିକେ ଅଧିକ ପଇସା ନିଏ ନାଇଁ କି ସବୁ ଜିନିଷରେ ଆଉ ଘରୁ ଛତୁଆ ଚୁଡ଼ା ଛତୁଆ ଟିକେ ନେଇଯିବା। ତ ଗୁଡ଼ ଟିକେ ନେଇଯିବା ହଁ ହଁ।
ସେମିତି ଖାଇବା ଦେଖ ସେମିତି ଖାଇବା ଜିନିଷତ ନେବା ଆଉ କିଛି ନର୍ମାଲ ସ୍ନାକ୍ସ ବଗେରା ଜିନିଷବି ନେବା। ଆଉ ମାଇକବି ନେଇଯିବା ଗୀତ ବଜେଇି ନାଚିବା।
ହଁ ହଁ ହଁ ହଁ ହଁ କାର୍ପେଟ ଗୋଟେ ନେଇଯିବା ବସିବା ପାଇଁ।
ହଁ।
ଯାହା ଆମ ଦ୍ଵାରା ସମ୍ଭବ ହବ ଆମେ ତାକୁ ନେଇକି ଯିବା।
ହଁ ହଁ।
ଯେମିତି ଆ ବାହାରେ ହଇରାଣ ହବାନି ବାହାରକୁ ଗଲେ
ହଁ ସେ ସବୁ ଆମେ ଏବେ କରିବା ହେଲା କି?
ହଁ ହଁ।
ବାହାର ହଁ ଆମେ ତିନିଟା ଆମେ ଦି ଜଣ ଆଉ କିଛି ପିଲାଙ୍କୁ ଜଣେଇଦବା ସବୁ ମିଶିକି ଯିବା ଆଉ।
ଆମର ଗୋଟେ ଗୋଷ୍ଠୀ ହେଇଯିବ ଆମେ ପୁରା
ହଁ ସେଠି ଯାଇକି ସମୁଦ୍ର ପାଖକୁ ଆଗେ ପଳେଇବା।
ହଁ ସମୁଦ୍ରରେ ଟିକେ ଫଟ ଫଟ ଟିକେ ଉ ଇଦବା। ହଁ ସମୁଦ୍ରରେ ବହୁତ ମଜା ଲାଗେ ନା।
ହଁ ହଁ ସେଠି ଯାଇକି ବୁଲିବା ବହୁତ ସାରା ଫଟୋ ଉଠେଇବା।
ହଁ ସେଇଟି ଯୋଉ ଓଟୋ ବି ଯାଆନ୍ତି ଟିଏ ବସି ପଡିବା ସମସ୍ତେ ସମସ୍ତେ ବସି କି ଟିକେ ଟିକେ ଫଟ ଫଟ ଉଠେଇଦବା। ଆଉ ନଡିଆ ବି ମିଳେ ସେଠି ପିଇବା ପାଇଁ ନଡିଆ ପାଣି ହୁଁ।
ଯେ ଶୁଣ ଆମେ କେତେ ଯୋ ଛଅ ଜଣ ଯିବା?
ହଁ।
ଛଅ ଜଣ ଯିବା ଗୋଟେ ଗାଡି ଠିକ୍ କରିବା।
ହଁ ଏଇଠୁ ଆମେ କୋ ବୋଲରରେ ଯିବା ନା ବସ୍ ରେ ଯିବା ନା କୋଉତିରେ ଯିବା।
ଠୁ ଆମେ ଘରୁ ବାହାରି ଯିବା ମା ଆମ ବଜାର ତକ୍ ସବୁ ଯାଇକି ପହଞ୍ଚିଯିବା ହେଲା କି?
ମ ତମେ ମୁଁ ଆମ ଯିଏ ସବୁ ଆଉ ପିଲା ଯିବେ ସମସ୍ତେ ବଜାର ତାକୁ ପହଞ୍ଚିଯିବେ ସେଇ ଠୁ ଗୋଟେ ଗାଡି ଠିକ୍ ହେଇଯିବ ସେଇଠୁ ଆମେ ଯିବା ଗାଡିକି ତମେ କହିବ ତମେ ଯୋଉ ଗାଡି ଠିକ୍ କରିବ ସେଇଠୁ କହିବ ସେ ଆସିବ ତ?
ହଁଁ ହଁ ସେ ମୁ ତାକୁ କହିଲେ ସେ ଘର ପାଖକୁ ପଳେଇ ଆସିବ ଆଉ।
ଆଚ୍ଛା ତମେଯୋଉ ଗାଡି ଠିକ୍ କରିବ ସେ ତମ ଘର ପାଖ ପିଲା ନା ଦୂର ପିଲା ହବ ଟିକେ।
ହଁ ସିଏ ଆମ ଘର ପାଖକୁ ଆସିବ ମତେ ଏଠୁ ନେଇଯିବ ତାପରେ ତମ ଘର ପାଖକୁ ଯିବ ତମକୁ ନେଇଯିବ। ଆଉ ଯିଏ ଯିଏ ସବୁ ଯିବେ ସମସ୍ତଙ୍କ ଘର ପାଖକୁ ଯିବ ଆଉ।
ଆଚ୍ଛା ସେ ସମସ୍ତ ଘର ପାଖକୁ ଯାଇକି ସମସ୍ତଙ୍କୁ ନବ ତାହାଲେ ଆଉ ଭଲ ଆଉ ଆଉ କାଇଁ ଆମେ ବଜାର ତାକୁ ଯିବା?
ହଁ ସବ୍ ଚିହ୍ନା ପରିଚରେ ଯୋଉମାନେ ଅଛନ୍ତି ଭଲ ଲୋକ ଉଡା ନା।
ହଁ ହଁ ବୁଝିଲି ଆଚ୍ଛା ହଉ।
ଆଚ୍ଛା ହଁ ଆମେ ଏଇଠି କଥା ହଉ ମୁଁ କଲି ଏ ପଇଡ ଫଇଡ଼ ଟିଏ ପିଆ ଗରମ ଚାଲିଛି ନା ପେଟ ଥଣ୍ଡା ହବା ଦରକାର।
ହଁ ଆମେ ଯଦି ପାରିବା ସବୁ ଦେଖ ନେଇଯିବା ବାଟରେ ବାରବାର ଅଟକିବାନି ଖରା ହଉଚି। ଅଟ୍କିକି କୋଉଠି ଏସବୁ କରିବାନି କିଛି ଜିନିଷ ଦରକାର ଜିନିଷ ଆମେ ନେଇଯିବା ଏଠୁ। ଆ ଯୋଉଟା ହଁ ସମୁଦ୍ର ପାଖରେ ମିଳିବ ସେ ଜାଗାକୁ ଗଲେ ମନ୍ଦିର ପାଖରେ ମିଳିବ କି ସମୁଦ୍ର ପାଖରେ ମିଳିବ ସେ ସ ସବୁ ବାହାରେ ସେଠି କରିବା ହେଲା କି?
ଆଉ କଣ ଖାଇବା ସେଠି କଣ କଣ ଭଲ ଜିନିଷ ସେ ମିଳେ। ହଁ ମୁଁ ବି ମୁଁ ବି ଆମିଷ ଖାଏନା ମୁଁ ବର୍ଷେ ହେଲାଣି ମୁଁ ବୋଧେ ଦି ତିନି ବର୍ଷ ହେଲାଣି ଛାଡିଦେଲିଣି।
ଆ ଭୋଜି କଣ ବନେଇବା କହିଲ?
କଂ ବନେଇବା?
କଣ ବନେଇବା ତମେ କହୁନ ମୁଁ ତମକୁ ପଚାରୁଚି?
ଆଉ ଘାଣ୍ଟ ଟିକେ
ହଁ।
ଆଉ ପନିରି ଟିକେ
ହଁ।
ଆଉ ଖଟା ଟିକେ।
ହଁ।
ହଁ ଡାଲି ଟା ତ ନିହାତି ଆବଶ୍ୟକ।
ଆଚ୍ଛା ହେଲା ଆଉ ଆଉ ଭାତ ହେଲା ଏତିକି ହଁ ନା!
ହଁ କେତେ କଣ ଦରକାର ପୁଣି, ଛଅ ଜଣ କେତେ କଣ ନେଲେ ହବ?
ପଇସା ଆମେ ଆଠ ଶହ ନଅଶହ ଜଣକା ଜଣକା ଦେଲେ ହେଇଯିବ।
ଆଉ ଯଦି ଉଁ ହବନି ପଇସା ଯଦି କଣ କରିବା ହଇରାଣ ହବା। ଯଦି ଏତିକି ନ ହବ?
ହଁ ନା ହେଇଯିବ ହେଇଯିବ କିଛି ସର୍ଟେଜ୍ କିଛି ପଡିବନି। କିଛି କମି ହବନି ଆମେ ହେଇଯିବ। ଆମେ କଣ ଓଡିଶା ବାହାରକୁ ଯାଉଛେ ଏଇ ତ ପାଖାପାଖି ମାନେ ରାସ୍ତା ଯେମିତି ଦି ଘଣ୍ଟା ଲାଗିବ ସେଇ ଭିତରେ। ଦି ତିନି ଘଣ୍ଟା ଲାଗିବ ସେଇ ଭିତରେ ଦେଖିକି ଯିବା। ହୁଁ।
ଆଉ, ଆଉ କାହାକୁ ନବା କି?
ନା ମ ଆମେ ଛଅ ଜଣ ଯିବା ଆମେ ଛଅ ଜଣ ଯିବା ଶୁଣ ଆମେ କାଲି ଯିବା ଆଉ ଗୋଟେ ଜାଗାକୁ ଆମ୍ବ ତୋଳିବା ପାଇଁ। ଆମେ ଦି ଜଣ ଯିବା ଏଇଟା କାହାକୁ କହିବାନି କଣ କହୁଛ? ହଁ ଏ ସାଇଡ୍ ଯୋଉ ଗାଁ ଅଛି ସେ ସାଇଡ ଗାଁରେ ତାଙ୍କର ବହୁତ ସାରା ଆମ୍ବ ଗଛ ଅଛି।
ହଁ ସେଇଠି କାଲି
କହୁନା ତମେ କୁହ କେତେବେଳେ ଯିବା କୁହ?
ହଁ ରାତି ଭିତରେ ଯିବା ସେଠିକି ନେଇ ଆସିବା ଆଉ।
ଆଚ୍ଛା ରାତିଟା, ସମୟ କେତେ?
ହଁ ସମୟ ଏଗାରଟା ବାରଟା ହେଲେ ଚଳିବ?
ଆଚ୍ଛା ନା ଏତେ ଡେରି କରିବାନି ନଅଟା ବେଳେ ଯିବ ହେଲା କି!
ହୁଁ।
ନଅଟାରେ ଯିବା ଆଙ୍କୁଡି ଗୋଟେ ତମ ଘରୁ ନବ ମୁଁ ବି ଗୋଟେ ଆମ ଘରୁ ନେବି ଗୋଟେ ବ୍ୟାଗ୍ ବି ନେଇଯିବି ମୁଁ ଆମ ଘରୁ।
ହଉ ତମ ଘରେ ପଚାରିଛୁ ତ ତମ ଘରେ ପଚାରିଚ
ଆମ ଘରେ କହିଦେବି ଆମ ଆମ ଘରେ ଜଣେଇଦେବି ମନା କରିବେନି। ନା ନା ଆମର ମନା କରିବେନି ତମେ ତମ ଘରେ କହିବ।
ହଁ ହଁ ନ କହିକି ମୁଁ ପା ଥରେ ନ କହିକି କୁଆଡେ ଗୋଟେ ପଳେଇଥିଲି ମୋର ମନେ ପଡୁନି ଆସିଲା ବେଳକୁ କି ମାଡ। ମୁଁ ସେଇଦିନ ଠାରୁ ଯୁଆଡେ ଯାଉଛି କହିକି ଯାଉଛି। ଆଡେ ଘରେ ନକହିକି ଗଲେ ବି ସେମାନେ ହଇରାଣ ହେଇଯିବେ ନା ଖୋଜିବେ ଛ
ହଁ ତା ହଁ କହିବା କହିବା ନିଶ୍ଚିତ ରୂପେ କହିବା ମୁଁ ବି ମୋ ଘରେ ଜଣେଇବି। ଆଉ ସେ ଆମ୍ବ ଆଣିକି ତମ ଘରକୁ ପଳେଇବା ଆମ ଘରେ ଛୁଆ ବହୁତ ଅଛନ୍ତି ହେଲା କିି ଆମ ଘରେ ଛୁଆ ବହୁତ ଅଛନ୍ତି ସବୁ ଖାଇଦେବେ ଆଉ ତମ ଘରକୁ ଯାଇକି ଖଟା ବନେଇବା।
ହଁ ଖଟାରେ ପା କଣ କଣ ସବୁ ପଡ଼େନା କଣ ମୋତେ ତ ଆସେନି କଣ କରିବା ପୁଣି?
ତମ ଘରେ ଆଉ କେହି ଟିକେ ସାହାଯ୍ୟ କରିବେନି?
ହଁ ମୋ ବୋଉ ଅଛି ତାକୁ କହିଲେ ସିଏ ବୋଧେ କରିଦବ।
ହଁ ତମ ମାଆଙ୍କୁ କହିବା। ଆମ ଘରେ କଲେ କିଛି ନାହିଁ ଯେ ସୁବିଧା ଅଛି କିନ୍ତୁ ଛୁଆ ବହୁତ ଅଛନ୍ତି। ସବୁ ଖାଇଦେବେ।
ସେଇ ତ ଛୁଆଗୁଡା ବଦମାସ୍ ହେଇଗଲେଣି ସବୁବେଳେ ଗୋଟେ ତୁ ଗୋଟେ କଣ କରିଥିବୁ ଆଗତୁରା ଆସିକି ଖାଲି ଖାଇଦେବେ ତ ସମସ୍ତେ ମିଳିମିଶି ଖାଇବେ ନା। ହଁ ଆମ ଘରେ ମୋ ଭାଇ ଥିଲା ଆଉ।
କଣ କହୁଛ?
ହଁ ମୋ ଭାଇ ଥିଲା ସେ ଏବେ ବୁଲିବାକୁ ପଳେଇଛି।
ଆଚ୍ଛା ଆଚ୍ଛା। ତମ ଘରେ ହେଇପାରିବ ମତେ ଲାଗୁଛି ହଁ ଆମେ ତମ ଘରକୁ ନେଇକି ପଳେଇବା।
ହଁ ଗୋଟିଏ ଘର ହେଇଯିବ।
ହଁ ହଁ ତାହେଲେ ହେଇଯିବ ଆଚ୍ଛା।
ଆଉ କଣ କହୁଚୁ ସମସ୍ତେ ଆସିବେ ନା ନା ତୁ ଖାଲି ଆସିବୁ?
ନା ନା ରାତିରେ ଆଜି ରାତିରେ ଦେଖ ଆମେ ଦି ଜଣ କେବଳ ଯିବା।
ହଁ।
ଆମେ ବୁଲିବାକୁ ଯିବା ତ ସେଟା ତ ଅଲଗା କଥା ରହିଲା ସେଟା ଆମେ ଛଅ ଜଣ ପିଲା ଯିବା।
ହଁ।
ଇଏ ଆମ୍ବ ଆଣିବା କଥା ଆମେ ଦି ଜଣ ଯିବା କେବଳ। ଏଟା କାହାକୁ ଜଣେଇିବାନି କାହିଁକି ନା ଯେତେ ପିଲା ଅଧିକା ନବ ସମସ୍ତେ ହଁ, ଆମେ ନିଯେ ହଇରାଣ ବାବା ପଡିଯିବା।
କମ ପଡିବ ପୁଣି, ଆମେ ଦି ଜଣ ଖାଲି ହଁ, ପା ଏଇ ଚିଲେଇବେ ପୁଣି ଯା ଆମ୍ବଗଛ ସିଏ ପୁଣି ପାଟି କରିବ।
ହଁ ଅଁ।
ହଉ ତାହେଲେ କାଲି, ହଁ ହଁ କାଲି ନିଶ୍ଚୟ ପୁରା ଯିବା।